ଭାଇ କଣ ଖବର?
ହଁ କରିକି ମତେ ପଠାଅ।
ଭାଇ ଖବର କଣ?
ହଁ ହଁ ଭଲ।
ଆଉ କଣ କରୁଥିଲ? ଆଉ କଣ କରୁଥିଲ?
ନାଇଁ ଏଇ ତା ପ୍ରୋଫାଇଲ ଜଣଙ୍କର ବନଉଥିଲି ତ ଏଗାର ଦବାର ଅଛି। ଏଇ ଏଇ ଆପ୍ କହିଲି।
ମାନେ କୋଉ ଆପ୍ କହିଲ?
ଏଇ ଗୁଡ଼ା
ଓହୋ ହୋ ହୋ ହୋ ଆଉ ଆଉ ଖାନା ପିନା କଣ ହେଇଚି ଆଜି?
ଆଜି ଆଜି ପଖାଳ ଭାତ ଅଣ୍ଡା ଭୁଜିଆ।
ଓ ଭା ବଢିଆ ଖାଦ୍ୟ ଖାଇଚ ପା ଆଜି ଗୁରୁବାରେ?
ହଁ ଗୁରୁବାର ବାହାରେ ରହିଲେ ଆଉ କଣ ବାର ମନା ହୋଉଚି ନା କଣ।
ଉଁ ହୁଁ ହଁ ଖାଇ ପିବା କଥା କଣ କରିବା। ଆଉ ତମର ସେପଟେ ଆଜି ବର୍ଷା ହେଇଚି ଖରାବେଳେ? ଆମ ଆମ ଆଡେ କଣ ଜୋର ବର୍ଷ ସା ହେଇଚି କାଚି ଦେଇଚି ପୁରା।
ଓହୋ।
ବର୍ଷା ହେଲା ବେଳେ ବର୍ଷା ଘଡ଼ଘଡ଼ି ପୁରା ନାଗି ରହିଛି।
ହୁଁ ହୁଁ।
ଆଉ ଆଉ ଆଉ ବୁଲାବୁଲି କୁଆଡେ କରିବାକୁ ଯାଇନ?
ହଁ ହଁ ନାଇଁରେ ଯାଇନି ତ ଆଜି। ଏ ଏବେ ଯାଇଥିଲୁ ଟିକେ ବୁଲିବାକୁ ସନ୍ଧ୍ୟା ବଳେ।
ଷ୍ଟାଡିଅମ ଯାଇଥିଲି ଟିକେ ଆଉ।
ଓହୋ ଆଉ ସାଡେ ଖା ଖାଇକି କଣ ଆଇଥିଲ ନା ଘରେ ଯା ଖାଇଥିଲୁ।
ନାଇଁ ସେପଟେ ଆଜି କ କଟଲେଟ ହେରିକା ହେଇଥିଲା। ଆଉ ଲଙ୍କାଚପ ଏଇ ଯାହା ବାହାରେ ମିଳୁ
ଆଉ ବଢିଆ ଫାଷ୍ଟଫୁଡ ଜିନିଷ ଖାଇଛ ଆଉ।
ହଁ ଏପଟେ କାଇଁ ଏରା ଏତେ ପଡେନ ଦିନେ ସେମିତି ଗୋଟେ ପଡିଥିଲା ଦେଖିଲୁ ଖାଇ ଦେଇଚୁ ଟିକେ ଆଉ।
ଓ ଆଚ୍ଛା ଆଚ୍ଛା ନାଇଁ ତାକୁ ଟିକେ ବେଶୀ ଖାଅନାରେ ଦେହ ପାଇଁ ଭଲ ନୁହଁ ଯେତିକି ଦରକାର ଖାଇଦବ ଆଉ। ବାହାରେ ରହୁଚ ତ ଆକଚୁଆଲି ଖାଇବାକୁ ପଡିବ ଆଉ କଣ କରିବା।
ହଁ ବାହାରେ ଏୟା ଆଉ କଉଦିନ ହଉଥିବ ରୋଷେଇ ହଉନି ରୋଷେଇ।
ଆଉ ଆଉ ପଢାପଢି କଣ ଚାଲିଛି।
ପଢା ଏନତ କିଛି ନାହିଁ କଲେଜ ବନ୍ଦ ଅଛି ବସିଚୁ ଏଇ ଇଣ୍ଟରସିପ କରୁଚୁ ରୁମରେ ବସିକି ଆଉ
ଆ ହା ହା ଆଉ ଦିନ ଟୋଲ ବନ୍ଦ ନଥିଲା ୱର୍କ୍ ଫ୍ରମ୍ ହୋମ୍ ଆଉ।
ହୁଁ।
ଯା ହଉ। ଆଉ ରାତି କଣ ରୋଷେଇ ହବ ଆଜି?
ଆଜି ଦେଖିଆ କିଛି ହବନି ଆଜି ବାହାରେ ଖାଇଦୋବୁ।
ଓ ହୋ।
ଆଉ ତମେ କଣ ତମେ କରୁଚ?
ନାଇଁ ମୁଁ ଏଇଠି ଆଜ୍ଞା ଟ୍ୟୁସନ କରିଥିଲି ପିଲାଙ୍କୁ ଛୁଟି କରିଚି। ଏଇଠି ଆଜ୍ଞା ବସଚି ଆଉ। କିଛି ଖାଇନି ଖାଇବି ଆଉ ଟିକେ ପରେ ଆଉ।
କୋଉ କ୍ଲାସ ଯାଏ ପିଲାଙ୍କୁ ଟ୍ୟି
ଏଇ ନାଇନ୍, ଟେନଥ୍, ଇଲେଭେନ୍ ଟୁଏଲଭ୍ ପିଲାଙ୍କୁ କରୁଚି ଆଉ।
ଇଲେଭେ, ଟୁଏଲଭ୍ ପିଲା
ହଁ ହଁ।
ବୋହୁତ କେତେ ଜଣ ପିଲା ଖଣ୍ଡେ ହୋଉଥିବେ?
ଛଅ ସାତ ଜଣ ଆଉ।
ଛଅ ସାତ ଜଣ ନା ହଁ ଭଲ ଠିକ୍ ହେଇଯାଉଥିବ ଆଉ।
ହଁ ଟିକେ ଯାହା ଦେଲେ ଗ୍ରାଜୁଏସନ ସରିଲାଣି ଆଉ ବାପା ମାଙ୍କ ଉପରେ କେତେ ନି ର୍ଭର କରି ଯାହା ବି ହେଲେ ଟିକେ ହାତ ଖର୍ଚ୍ଚ ଉଠାଇବା ପାଇଁ ଯା ହା ହେଲେ ଆମକୁ କରିବାକୁ ପଡିବ ରୋଜଗାର। ଆମେ ଆଉ କଣ କରିବା। ସେମିତି ଚାଲ୍ ଚି ଆଉ।
ଆଉ ଆଉ କଣ ଆଜି ଖାଇଥିଲ କଣ?
ଆଜି ଖରା ବେଳେ ଖିଆହେଇଥିଲା ଭାତ, ଡାଲି ବଡିଚୂୁରା ହେଇଥିଲା, ଶାଗ ଭଜା ତାପରେ, କାକୁଡି ସାଲଟ ଆଉ ଆମ୍ବ ଆଉ ହଁ ନାଇଁ ସନ୍ଧ୍ୟା ଟିଉସନ କରିଥିଲୁ ଟିଉସନ ଟା ସନ୍ଧ୍ୟାବେଳ ଟାଇମ ଟା ଆଉ।
ଆଉ ଖାଲି ସନ୍ଧ୍ୟାବେଳେ ନା ସକାଳେ ବି କରୁଛ ବା।
ସନ୍ଧ୍ୟାବେଳେ କରୁଛି ଗୋଟେ ବେଳା, ଇଏ ପିଲାଙ୍କର ଏବେ ତ ଯୋଉ ପିଲାଙ୍କର ସବୁ ହେଇଯିବ ନା ଦଶଟାରୁ ଚାରିଟା ପାଇଯିବ ଯୋଉ ଛୋଟବେଳୁ ଯୋଉ, ଇଂଲିଶ ମିଡିଅମ୍ ପିଲାଙ୍କର ସବୁ ଅଛି ନା ଏକା ଯାଉଛନ୍ତି ଦଶଟା ଯାଉଛନ୍ତି ପଳେଇ ଆଉଛନ୍ତି ଗୋଟାଏ ଦିଟାରେ, ତାଙ୍କର ଏକା ଚାରିଟାରେ ହେଇଯିବ କାଲି ଠାରୁ। ଆଉ ସେମାନେ ସକାଳୁଆ ଆସିବେ। ଆଉ ପ୍ଲସ ଟୁ ପିଲା ଆସିବେ ସନ୍ଧ୍ୟାବେଳେ ଆଉ। ଡବଲ ହବ ଆଉ ଏଥର ଆଉ। ଗୋଟେ ଟାଇମରେ ହଉଥିଲା। ଇଏ ଡବଲ ହବ ସକାଳେ ତାଙ୍କର ତାଙ୍କର ସନ୍ଧ୍ୟା ବେଳକୁ ଆଉ।
ହୁଁ ଆଉ ତମର ମାନେ କଲେଜ ଆଉ ଯିବାର ଆଜି ନାହିଁ କି?
ନାଇଁ। କୋଡ଼ିଏରୁ ପ୍ଲସ ଥ୍ରି ସରିଗଲା, ଆଉ ଏବେ ଗୋଟେ ଏନଟ୍ରାନ୍ସ ଦେଇଛି ସି ପି ଟି ଏନଟ୍ରାନ୍ସ ଦେଇଛି। ଏଇ ଜୁନ ଏଇ ଲାଷ୍ଟ ଆଡ଼କୁ ଭାରିବ ଏକଜାମ୍ ରେ ଭାରିଲେ କାଉନସିଲଙ୍ଗ ହେଲେ ପିଜି ପାଇଁ କୋଉଠି ଆଡମିସନ କରିବା ଆଉ କଲେଜ
ସି ପି ଟି କୁ ଏଇ ଯୋଉ ପିଜି ପାଇଁ ତ।
ହଁ ହଁ ସିପିଜି ପାଇଁ ଯୋଉ କମନ ବିଜି ଏଣ୍ଟଟ୍ରାସ୍ ଟେଷ୍ଟ।
ହୁଁ ହୁଁ।
ଆଉ ଓ ଜେ ଇ ଭାରିଚି ପକେଇଲନି?
ଆମେ ଓ ଜେ ଇ ଦେଇକି ପଢୁଛୁ ବା।
ଓ ଆଚ୍ଛା ଆଚ୍ଛା ଆଚ୍ଛା, ଆଉ ତମର ତାହେଲେ ହାୟର ଅଛି ବୋଲି ସେକେଣ୍ଡ ଇୟର ବୋଧେ ତମର ନା କଣ ଆଉ।
ହଁ ନାଇଁ ଆମର ମାନେ ବ୍ୟାଚଲର୍ ସରିଗଲାଣି ଏଇଟା ହଉଛି ୟିଅର ଚାଲିଲା ମାନେ ଏବେ ନୂଆ ପିଲା ଓ ଜେ ଇ ଦେଇକି ଆସିବେ ସେମାନେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତମେ ସିିନିୟର ତାହେଲେ ଆଉ।
ହଁ ସିନିୟର ଆଉ କଣ ସିନିୟର।
ହଁ-ହଁ।
ବର୍ଷ ପାଠରେ ସିନିୟର ଆଉ କଣ ଗଣା ହୁଏ? ଆମେ ଏବେ ଆଉ କଣ ପ୍ରାୟ କ୍ଲାସ ଯାଉଛୁ ଆମେ ଏପଟେ କୋଉଠି ଜବ୍ ଫବ୍ କରୁଥୁବୁ ପାର୍ଟ ଟାଇମ୍ ମିଳିଆ, ତାପରେ ଏଗଜାମ୍ ଫେଗଜାମ୍ ଦେଇ ସାରିଲେ ଫୁଲ୍ ଟାଇମ୍ କରିବୁ ଆଉ।
ହଁ ନାଇଁ ଭଲ ଫୁଲ ଟାଇମ କରିଥିଲେ ଭଲ ଆଉ। ଆଉ ତମେ କଣ ଭାବିଛ ମାନେ ଏମ୍ ସି ଏ ପଢ଼ିଲେ, କଣ ମାନେ ଯିବ ବାହାର ଷ୍ଟେଟକୁ ମାନେ ଯଉ ଯାଉଛନ୍ତି ଯୋଉ ଗେଟ୍ କ୍ୟାମ୍ପସ୍। ଆଛା ଆଛା ସେ କ୍ୟାମ୍ପସ ଟା ମାନେ କେ ତେ କଣ ରହୁଛି ମାନେ କେତେ ମାସ କଣ ସେଟା କାମ କରିବ କ୍ୟାମ୍ପସ?
କ୍ୟାମ୍ପସ ମାନେ କଲେଜକୁ କମ୍ପାନୀ ଆସେ। ମାନେ ପିଲାଙ୍କୁ ନବାକୁ ମାନେ ତାଙ୍କ ଜବ୍ କରିବା ପାଇଁ ସେ ବାଛିିକି ନିଅନ୍ତି। ଇଣ୍ଟରଭିୟୁ ବିଷୟରେ ମାନେ କଲେଜ ଆଣେ ଆଉ ମାନେ ଆ ଆମେ ଯାଇକି ଯୋଉ ବା ବାହାରେ କୋଉ କମ୍ପାନୀରେ ଇଣ୍ଟରଭ୍ୟୁ ଓପନ ଅଛି କି ନାହିଁ ସେଠି ଖୋଜିକି ପକେଇବା ଅପେକ୍ଷା କଲେଜ ଆଣେ ହାରି ମେଦିଟା କମ୍ପାନୀ ଆ ଆସିଛି, ସିଏ ଏତିକି ଜଣ ପିଲା ନବ। ସେଇ ମାନେ ଆ ସେ ଯେତିକି ଜଣ ନବା କଥା, ଇଣ୍ଟରଭିୟୁରେ ଯେତେ ଜଣ ସିଲେକ୍ଟ ହେଲେ ସେମାନେ ଜଣକୁ ସିଲେକ୍ଟ କରିବେ। ତାଙ୍କୁ ସେମାନେ ଦେଇକି ଯିବେ ଅଫର ଲେଟର ଘରିକା, ଆଉ ଜଇନିଂ ଲେଟ ର ସେ କେବେ ମାନେ ଏଗଜାମ୍ ସରିଲେ ପରେ ଜଏନିଂ କରିବାକୁ ଚାହୁଁଛନ୍ତି କି ଏବେ ସାଙ୍ଗେ ସାଙ୍ଗ ମାନେ ଜଏନିଂ କରିବେ ସେଇଟା ତାଙ୍କ ଉପରେ ଡିପେଣ୍ଡ କରେ, ଉ ଯଦି ଆସି ଏବେ ଜଏନ୍ କରିବେ ସେଟା କଲେଜ ତାଙ୍କର ଏଗଜାମ୍ ମାନେ ଯୋଉ ଇଣ୍ଟରନାଲ୍ ହେରିକା ସିଏ କଲେଜ ନେଇ ବୁଝ ଦିଅ ପ୍ରୋଜେକ୍ଟ ହେରିକା ଆଉ ଅ ଏ ଇଣ୍ଟରନାଲ୍ ଏଗଜାମ୍ ଘରିକା କଲେଜ ଦିଏ ବୁଝଦିଏ ଆଉ ଖାଲି ତାଙ୍କୁ ଫାଇନାଲ ଏଗଜାମ୍ ଆସିକି ଦେବାକୁ ପଡିବ।
ଓହୋ ତାହେଲେ ଏମତି କଥା ତାହେଲେ ନା ଓ ଭଲ ଆଉ। ଆଉ ତମେତ ତା ମାନେ ଯୋଉ ତମେ ଧର କ୍ୟାମ୍ପସ ରେ ତମର ସିଲେକ୍ଟ ହେଇଗଲା ତମେ ଗଲ କ୍ୟାମ୍ପସରେ କାମ କଲ ଆଉ ତମର ସାଲାରୀ ୱାଗେରା କେତେ? କଣ ତାର ଥାଏ।
ଉଡା ହେତା ସେ କମ୍ପାନୀ ଏବଂ ନା ସେଇଟା ସି କୋଉ କେତେ ଏଲ ପି ଏର ଆସିଥବ ସିଏ ସେଇ ହିସାବରେ ଆଉ ଆଉ କେ ପ୍ରାୟ କ ମାନେ କଲେଜ ମାନଙ୍କୁ କେତେ ପ୍ରାୟ ଅ ଗଭର୍ଣମେଣ୍ଟ କଲେଜ ମାନଙ୍କୁ ଆସିଯାଇ ଆଠ ଏଇଟ୍ ଏଲ୍ ପି ଖଣ୍ଡେ ଆସେ। ଆଉ ସେ ଲୋଏଷ୍ଟ ଷ୍ଟାଟିଙ୍ଗି ହଉଛି କେତେ ଟୁ ଥ୍ରୀ ଏଲ ପିରୁ ଷ୍ଟାଟିଂ ହେଉଛି।
ଓହୋ
ତ ସେଇ ତା ଭିତରେ ଯାହା ଯିଏ ଯେତିକି ପାଏ ଆଉ। ଆ ପ୍ରାୟତ ପିଲା ଏଇ ଯୋଉ ଫୋର୍ ଏଲ୍ ପି ଏ ନହେଲେ ଫାଇପ୍ ଏଲ୍ ପି ଏ ଆ ଭିତରେ ହେଇଯାଏ
ଉ ହୁ
ଆମ ଏପଟେ କଲେଜ କୁ ବଡ଼ ବଡ଼ କଲେଜ ବଡ କମ୍ପାନୀ କହିବାକୁ ଗୋଟେ ଆସିବ ଖଣ୍ଡେ ଗୋଟେ ଦିଟା ଖଣ୍ଡେ ଆସେ ସେଇ ଆଠ ନଅ ଏଲ୍ ପି ଏ ନେଇକି ଆସେ। ଏଥିରେ ବେଶୀ ପିଲା ବି ନିଅନ୍ତିନି। ହାଡ୍ଲି ଦଶ ହଁ ହଁ ବାସ୍ ସିଏ ମାନେ ଏଇ ତିନିଟା ତ ରାଉଣ୍ଡ ହବ ତିନିଟା ରାଉଣ୍ଡ ରେ ଯିଏ କ୍ଲିଅର୍ କରିବା ତାକୁ ହିଁ ନେବେ ଆଉ
ହଁ ସିଏ ତାଙ୍କ କ୍ୱାଲିଫିକେସନ ଦେଖି ପିଲାର ନେବେ ଆଉ ସେଇ ହିସାବରେ ଟ୍ୟାଲେଣ୍ଟ ହେଇଥିବ ସେ
ହଁ ତ ଥିବ ଗୋଟେ ଯୋଉ ରାଉଣ୍ଡ୍ ଅଛି ଏଇ ଯୋଉ ମ୍ୟାଚ୍ ଭାରିକା ଥିବ। ଗୋଟାଏ କଂପ୍ଲିଟ୍ କଲେ ଆଉ ଗୋଟେ ଟେକ୍ନିକାଲ ରାଉଣ୍ଡ୍ ଥିବ ଏଥିରେ ଯୋଉ କୋଡ଼ିଂ ଭାରିକା କଂପ୍ଲିଟ୍ କରିବ। ଆଉ ଥାର୍ଡ ହଉଛି ଏଚ୍ ଆର୍ ଇଣ୍ଟର୍ଭ୍ୟୁ ଆଉ। ତ ଇଣ୍ଟରଭ୍ୟୁ କ୍ଲିୟର୍ କଲେ ମ୍ ତମକୁ ଦେଇଦେବେ ଅଫର
ଆଚ୍ଛା ଆଚ୍ଛା
ଇନ୍ ଦି ଇନ୍ ଦି ବ୍ୟୁରୋ
ଯେମିତି ତମେ କମ୍ପାନୀ ଚେଞ୍ଜ କରିବ ତମର ସେଇ ଅନୁସାରେ ପ୍ରଫିଟ୍ ଆଉ ସେଇ ଅନୁସାରେ ସାଲାରି ବଢିବ ଆଉ
ହଁ ଯେ କିନ୍ତୁ ଏଠି ହଉଛି ମାନେ କଣ କଲେଜ କ୍ୟାମ୍ପସରେ ହଉଛି ସିଏ ତମ ମାନେ ଗୋଟେ ଡିଲ୍ ରେ ଆସେ ତମେ ଏତିକି ବର୍ଷ ହେଲେ କାମ କରିବାକୁ ପଡିବ
ହଁ ପୁରା ପରମାନେଣ୍ଟ ଏତିକି ବର୍ଷ ପୁରା ଡିଲ୍ କରିବ ଯେ ତମେ ଏତିକି ବର୍ଷ ସେ କମ୍ପାନି ରେ କାମ କରିବ ତାପରେ ସେ ତାର ଭାଲିଡି ପୁୁରିଲା ପରେ ତମେ ଧର କମ୍ପାନୀ ଧର ଚେଞ୍ଜ କରିଲ ତାହେଲେ ତମ ସାଲାରି ସେଇ ହିସାବରେ ବଢିବ ବୋଧେ ଆଉ ଯାହାହେଇଛି
ଉୁଁ ନା ନାଇଁ ସେଇଟା ସେମିତି ବଢେନି। ମାନେ ତମେ ତ ପାଞ୍ଚ ବର୍ଷ ସାଙ୍ଗ ତାଙ୍କ ସାଙ୍ଗରେ ଅଛି କଣ୍ଟ୍ରାକ୍ଟ ଅଛି ତାପରେ ପାଞ୍ଚ ବର୍ଷ ସରିଲା ପରେ ତାହେଲେ ତମ କହିଥାଉ ଯେ ହଁ ମୁଁ ଏବେ ମାନେ ସୁଇଚ୍ କରିବାକୁ ଚାହୁଁଛି ଜବ ସୁଇଚ୍ କରିବି ତ ସେମାନେ ତମକୁ ଗୋଟେ ମାନେ କମ୍ପାନୀ ଦିଏ, ଗୋଟେ ଇଏ ଲେଟର ଗୋଟେ ଦିଏ ରେକମେଣ୍ଡ ଲେଟ ଟର୍ ସେଇ ଲେଟର ଯଦି ତମେ ଆଉ ଗୋଟେ କମ୍ପାନୀରେ ଦବ ତାହେଲେ ସେଠି ମାନେ ତମର ଯେତେ ସିଏତ ଯେତିକି ମିଳୁଛି ତାଠୁ ସିଏ କେତେ ଏକ୍ସପେକ୍ଟ କରୁଛନ୍ତି, ସେଇ ହିସାବରେ ବଢେଇକି ମିଳି ଆଉ ତମେ ଯ ହଟ ଟା ଯେମତି ରିଜାଇନ କରିଦବ କି କମ୍ପାନୀକୁ ବାହାର କରିଦେଲେ। ସେଠେ ମାନେ ସିଏ ଅଲଗା କେସ ହେଇଯାଏ। ସେଠି ଯଦି ଏ କମ୍ପାନୀ ବାହାର କରିଦେଇଥିବ ତାହେଲେ ତମକୁ ଜବ୍ ମିଳିବା ଟିକେ କଷ୍ଟ ହେଇଯିବ। କାହିଁକି ବାହାର କରିଥିଲା ଆଉ ତମେ ରିଜାଇନ ଦେଇଥିଲେ ସିଏ ତମ। ପଚାରେ ଯେ କାହିଁ ରିଜାଇନ କରିଦେଲ କଣ ରିଜନ ଥିଲା।
ହଁ ଇଏ ତ ଏମ୍ ସି କ୍ଷେତ୍ରରେ ଗଲା ଭାଇ ତମେ ତ ଜା ଥବ ଆମର ଯୋଉ ବିଟେକ ଯୋଉ ମାନେ ସବୁ କରୁଛନ୍ତି, ବି ଟେକ ମାନେ ବିଟେକ ପରେ ଯୋଉ ଯାଉଛନ୍ତି କ୍ୟାମ୍ପସ ତାଙ୍କର କେମିତି କଣ ସବଧ ରହୁଛି।
ସାଙ୍କର ବି ସବୁ ସେ ହଁ ସେଇ ଏକା। କରି ସାଙ୍ଗରେ ବି ଆମେ ବସ ପ୍ଲେସମେଣ୍ଟ।
ଓହୋ ନାଇଁ ମୁଁ ଯଠି ଆମର ଘର ପାଖରେ ଗୋଟେ ପିଲାଟେ ବିଟେକ କଲା ରାଜଧାନୀ କଲେ ଜାଥ ଭୁବନେସ୍ଵର। ସେଠି ରାଜଧାନୀ କରେ ବିଟେକ୍ କରିସାରିଲା। ପରେ ସେ ଗଲା ତାକୁ କ୍ୟାମ୍ପସ ରେ ପଠେଇଲେ ସେ ଯାଇଥିଲା ହାଇଦ୍ରାବାଦ। ହାଇଦ୍ରାବାଦ ଯାଇଛି, ଛଅ ମାସ। ତ ନୁହଁ ପାଞ୍ଚ ଛ ମାସ ଭଳିଆ କାମ କରୁଛି।
ହୁଁ।
ଆଉ ତାକୁ ସାଲାରୀ କେତେ ଦଉଥିଲା ଅଠର ନା ପନ୍ଦର ନା ଅଠର ଏମିତି ଗୋଟେ କଣ ଦଉଥିଲ ମୁଁ ଏତେ ସିଓର ନୁହଁ। ଆଉ ତାର ଣ ମାନେ କିଛି ଚଏସ୍ ମାନେଇି କଣ ଏ କମ୍ଟେବ ହେଇପାରନ୍ତି, ଖ ଖଟନ ଦିକ ଅଧାରରେ କାମ ପ୍ରେସର୍
ହଁ।
ଓଭର କାମ ହେଇଗଲା ଟିକେ ଆଉ। ତାପରେ ସିଏ ଗୋଟେ କଣ ଡିଜାଇନ ଦେଲା କି କଣ କରି ପଳେଇ ଆସିଲା। ଆସିଲା ଏବେଠ ତାକୁ ଗୋଟେ ଚାକିରି ଧରିବା ପାଇଁଖା ବହୁତ କଷ୍ଟ ହଉଛି ଆଉ।
ସେଇଟା ହଁ ସେମିତି ମାନେ ପଳେଇ ଆସିଲେ ବି ସେ ହୁଏ, କିନ୍ତୁ ତ ଆମେ ମାନେ ସେ ମିଳିଆ ମିଳିପି ପାରିବ ମାନେ ତମେ ଯଦି କହିବ ହଁ ଏମତି ଉଭ ମାନେ ପଇସା ହିସାରେ କାମ ଛୁଡ଼ି ମ ଆ କାଟି ଦେଲା। ପଇସା ହିସାବରେ ହ୍ୟାଲୋ।
ହଁ ଶୁଭୁ ଯିବା କୁହ।
ଏ ବା।